ହ୍ୟାଲୋ।
ଆଜ୍ଞା।
ସୁୁଭସନ୍ଧ୍ୟା।
ଶୁଭସନ୍ଧ୍ୟା।
କେମିତି ଅଛନ୍ତି?
ଆଜ୍ଞା ବହୁତ ଭଲ ଅଛି ଆଉ ମୋର ଦିନ ତ ବହୁତ ଭଲ କଟିଲା ଆପଣଙ୍କ ଦିନ କେମିତି କଟିଲା କୁହନ୍ତୁ?
ଯେହେତୁ ଆଜି ଛୁଟି ଥିଲା ତ ଭଲରେ ବହୁତ ଭଲ କ
ଆଜ୍ଞା।
ଅ ଆଉ ଯେହେତୁ ବି ଆଜି ଶୁକ ଶୁକ୍ରବାର ଥିଲା ହ ନନଭେଜ୍ ମ୍ ଆମିଷ ଟିକେ ହେଇଥିଲା ତ ବହୁତ ଭଲରେ କଟିଛି। ଆଉ ଖାଇଲେନି ଆପଣ?
ଆଜ୍ଞା, ଭୋଜନ ତ ହେଇଗଲାଣି
ଆଜ୍ଞା
ହ
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା, ସମସ୍ତେ ଭଲ ଅଛନ୍ତି ସବୁ କୁଶଳ ମଙ୍ଗଳ ଚାଲିଛି ଆପଣଙ୍କ ପରିବାର କେମିତି ଅଛନ୍ତି?
ପରିବାର ବହୁତ ଭଲରେ ଅ ଅଛନ୍ତି, ମତେ ବି ଭଲସ ଅଛନ୍ତି। ଏବେ ତ ଆମ ରଜ ଯାଇଛି, ରଜରେ କଣ କଲେ ଏ
ରଜରେ ତ ସେ ସୌନ୍ଦର୍ଯ୍ୟ ଦଳି ରଜରେ କହୁଛନ୍ତି ତ
ଆଜ୍ଞା
ରଜରେ ତ ସେଇ ସୌନ୍ଦର୍ଯ୍ୟ ଭରା ଆଧ୍ୟାତ୍ମିକ ଆମର ପାନ ଆଉ ଦଳି ଖେଳ ଏଗୁଡା କିଛି କିଛି ହେଲା ଆଉ ଦିନ ମଧ୍ୟ ବହୁତ ଭଲରେ କଟିଲା। ଆପଣ କେମିତି କଟେଇଲେ?
ଛୁଟି ତ ଥିଲା, ଛୁଟି ପାଇଁ ଆମେ ଫ୍ରେଣ୍ଡସ ମାନଙ୍କ ସହ ପ୍ଲାନିଂ କରିଥିଲେ, ସାଙ୍ଗମାନେ ଉଁ ଗୋଟେ ୱାଟର ପାର୍କ ଥିଲା, ଯୋଉଠିକିି ଆମେ ଯାଇଥିଲୁ ସମସ୍ତେ ଗେଟ ଟୁଗେଦର ପାଇଁ ସମସ୍ତେ ସାଙ୍ଗମାନେ ମିଶ ସେଠି ବୁଲାବୁଲି କଲୁ, ସମସ୍ତ ରାଇଡ ବି କମ୍ପ୍ଲିଟ କଲୁ ଆଉ ତା ସହ ଆମେ ବହୁତ ମସ୍ତି ବି କରୁଛୁ। ଆମର ଏ ବୁଲ ଥିଲା। ଆମର କେଜରି ଭଦ। ତ ସେଥିରେ ଆମେ ଏମିତି ସମୟ କଟିଗଲା ଯେମତି ଗୋଟେ ସମୟଟା ଜା ପିଲାଦିନ ପ୍ରତି ମୁହୂର୍ତ୍ତ ଟା ମନେ ପଡିଗଲା।
ଆଜ୍ଞା ଆଜ୍ଞା, ବହୁତ ଭଲ, ତାହେଲେ ବହୁତ ଆନନ୍ଦିତ ତ ଭାବରେ ଦିନ ଟା କଟିଛି।
ହୁଁ।
ଆମର ମଧ୍ୟ ବହୁତ ଆନନ୍ଦ ଭାବ ମିଳିଲା।
ହଁ ସେଠି ବି ବହୁତ ସାରା ବୋଇଲେ ଦୋଳି ବି ଥିଲା। ଦୋଳି ବି ଖେଳା ହୋଇଛି। ତ ଯେହେତୁ ଆମର ଗୋଟେ ଓଡିଶାର ଲୋକ ପର୍ବ ଆଉ ସାଧାରଣତଃ ଏଟା ଜୁନ ମାସରେ ତ ପଡେ ଆପଣ ଜାଣିଛନ୍ତି। ତିନି ଦିନ ଧରି। ଉପାୟ ନଗ ଯେ। ତ ଏଥିପାଇଁ ମ କ ଆମର ତିନି ତିନି ରଜ ହୁଏ ପ୍ରଥମକୁ ପହିଲି ରଜ। ସେକେଣ୍ଡକୁ ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି ଦ୍ୱିତୀୟକୁ ଭୂମି ଦହନ କରନ୍ତି କୁହନ୍ତି। ଜାଣିଛନ୍ତି ଏଇଟାକୁ ତ, ଆମର ଝୁଲା, ଖେଳ ପଡିଆ, ପୋଡ ପିଠା, ଆରିସା। ଏଟା ପୁରା ଯେମତି ପାରମ୍ପରିକ ଖାଦ୍ୟ। ପ୍ରସ୍ତୁତ କରିକି ଆମେ ଘରେ ଖାଉଛେ ସେଠି ବି ବହୁତ ସାରା ଭଲ ଆୟୋଜିତ ହେଇଥିଲା। ତ ସମସ୍ତେ ନୂଆ ଡ୍ରେସ୍ ବି ପିନ୍ଧିବୁ। ଟେ ଭଲ ସେଲିବ୍ରେସନ ହେଇଛି ଗୋଟେ ଆଉ, କହିଲେ ଆଉ ବସ ଦେଉ।
ଆପଣଙ୍କର କୋଉ ପିଠା ପିଠା ହେଇଥିଲା?
ଘରେ ଆମର ଯେହେତୁ। ଉଁ ଆମର ଗୁଡିଆ ବୋଲେ ଯୋଉ କୁହନ୍ତି। ତ ଘରେ ଆମର କାକେରା, ଆରିସା, ମଣ୍ଡା, ବରା। ସବୁପକାର ପିଠା ହେଇଥିଲା। ଆପଣଙ୍କର
ଆଜ୍ଞା ଆମର ମଧ୍ୟ। ମଧ୍ୟ ସେଇ ଏଣ୍ଡୁରି ପିଠା ଆଉ ମଣ୍ଡା ପିଠା ହେଇଥିଲା।
ମଣ୍ଡା ମଣ୍ଡାର ପୁରା ଖାଇବାକୁ ବହୁତ ମଜା ଲାଗେ ନା?
ଆଜ୍ଞା ଆଜ୍ଞା ବହୁତ ଭଲ ଲାଗେ।
ଆଉ ଏଥର ରଥଯାତ୍ରା ପ୍ଲାନିଂ କ ଣ ଆପଣଙ୍କର ଉଁ ପୋଡ଼ପିଠା?
ଆ କୋଉଟା କହିଲେ?
ମୁଁ କହିଲି ତମର ରଥଯାତ୍ରା ଅଗୁକୁ ବି ଆସୁଚି ନା।
ଆଜ୍ଞା ଆଜ୍ଞା ହଁ।
ସେଥିରେ ଆପଣ କ ଣ
ହଁ ରଥଯାତ୍ରା ଆମ ଆମ ଏରିଆରେ ରଥଯାତ୍ରା ତ ବହୁତ ବହୁତ ଭଲ ଭାବରେ ପାଳନ କରୁଚନ୍ତି। ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଚାଲିଚି। ଆଉ ଜଗନ୍ନାଥ ହଳଭଦ୍ର ସୁଭଦ୍ରାଙ୍କୁ ରଥରେ ହସେଇ ଝୁଲେଇ ଝୁଲେଇ ନିଆହବ ତାଙ୍କ ମାଉସୀଙ୍କ ଘରକୁ। ଆଉ ସେ ଯାତ୍ରାଟା ବହୁତ ଧୁମଧାମରେ - ପାଳନ ହେବ। ଏବେ ଆସିବାକୁ ଯାଉଛି।
କିଛିର କଣ ପ୍ଲାନିଂ କଣ ଆପଣ ଅର୍ଥାତ। ମୁଁ ତ ରଥଯାତ୍ରା ଏଠି-
ହଁ ମହାପ୍ରଭୁଙ୍କ ପାଖକୁ ଯିବା ହଁ।
ଆମର ତ ଏଠୁ ଏବେ ସ୍ପେସିଆଲ ଯୋଉ ଟ୍ରେନ କୁହନ୍ତି- ପଡିଯାଇଛି ଅଲରେଡି ବୋଇଲେ ଡିକ୍ଳର ବି- ହେଇଯିବ ଭିତରେ ଆମେ ଅଲରେଡି ଆପ୍ଲିକେସନ୍ ର ଗୋଟେ ସଙ୍ଘ ଦିଆ ସରିଛି। ତ ସ୍ପେସିଆଲ ଟ୍ରେନ ପଡିଗଲେ ଆମେ ସେଥିରେ ରେଳ ଯିବା ଆସିବା ପାଇଁ- ସୁବିଧା ହବ। ଯେହେତୁ ଆମର ଗୋଟେ ରଥଯାତ୍ରା ଓଡିଶା ସବୁଠୁ ବଡ ପ୍ରସିଦ୍ଧ ଧାର୍ମିକ ଯାତ୍ରା। ଏଇଟା ତ ଆମେ ନିହାତି ଭାବରେ- ପାଳନ କରିବା କଥା ସମସ୍ତେ ପାଳନ କରୁ। ଆଉ- ତ ସିଏ ବୋଲେ ଏଇ ପବିତ୍ର ଯାତ୍ରାରେ ଆମେ ଏଠି ଜଗନ୍ନାଥ- ବଳଭଦ୍ର ମା ସୁଭଦ୍ରାଙ୍କୁ- ଏଇଠି ରଥରେ ଆମେ ଯେହେତୁ ମନ୍ଦିର ଭଲସେ ଦର୍ଶନ କଲେ ଗହଳି ରହିବନି। ପୁରା ଭଲସେ ଆମେ ରାସ୍ତାରେ ଦର୍ଶନ ଆମେ କରିପାରିବା ଆ ସେମାନେ ସେ ମନ୍ଦିରରୁ ଶ୍ରୀମନ୍ଦିରରୁ ମାଉସୀ ଘରକୁ ଯାତ୍ରା କରିବେ। ତ ଗୋଟେ ଭକ୍ତିପୂର୍ଣ୍ଣ ସମାବେଶ ଭାଇଚାରା ଓ ମାନବ। ପ୍ରତୀକ ହେଇଯିବ। ଏଥିରେ କାରଣ ଏ ଯୋଉ ରଥଯାତ୍ରାରେ ସମସ୍ତ ଯୁବପିଢି ସ୍ଵେଚ୍ଛାସେବି - ଯାଇକି ସେରା ଲୋକଙ୍କୁ ସେବା କରନ୍ତି ନା ଗୋଟେ ସେବାରେ ମନବ୍ରୁତି ଜାଗ୍ରତ ହୋଇଯାଏ। ତ ଲୋକମାନଙ୍କ ପାଇଁ ଯୋଉ ଆୱାରନେସ - ସେଟା ରହିବା ଗହଳିଆ ସମ୍ପୂର୍ଣ୍ଣ ତ ସମସ୍ତେ ସ ସୁବିଧା କାହାକୁ ସୁଶ ଲାଗିଲା କି- ସମସ୍ତେ ସବୁ ଯାକ ସୁବିଧା ପାଇପାରନ୍ତିନି। ତ ଆମେ ଯୁବପିଢି ହିସାବରେ ଆମେ ସେଠାକୁ ଯିବା ସେଠାକୁ ଯାଇକି ନିଜର ସମ୍ବଳ ଅନୁସାରେ କି କୋ ସବ୍ ସ୍ଵେଛାସେବୀ ସଂଗଠନ ସହ ମିଶି ଆମେ କେମିତି କିଭଳି ଭାବରେ ସମସ୍ତ ଲୋକଙ୍କୁ ସାହାଯ୍ୟ କରିପାରିବା। ସେଇଟା ବି ଗୋଟେ ପ୍ରମୁଖ ଚିନ୍ତା ତ ଆପଣ ୟା ଉପରେ କଣ କଣ ମତ ରଖିବେ?
ନା ନାଇଁ ଏଇଟା ତ ଭାଗ୍ୟ ନାଇଁ ସୌଭାଗ୍ୟ ବୋଲି କହିପାରିବା ଆମେ। ଆମେ ମହାପ୍ରଭୁଙ୍କ ପା ଖକୁ ଯିବା ଆ ରଥ ତାଙ୍କ ଦ ରଶି ଧରି ଟାଣିବା ରଥଙ୍କୁ ଝୁଲେଇ ଝୁଲେଇ ମହାପ୍ରଭୁଙ୍କ ଉପରକୁ ନବା। ଏଗୁଡା ଭାଗ୍ୟ ତ ନାଇଁ ସୌଭାଗ୍ୟ ହିଁ କହିବା। ଆଉ ମହାପ୍ରଭୁଙ୍କ ପାଖକୁ ଯିବା ଆନନ୍ଦିତ ହବା। ଦିନଟା କେମିତି ଭଲ ଭାବରେ କଟିବ କୁଶଳ ମଙ୍ଗଳ ରହିବ। ଆଉ ଭଗବାନଙ୍କ ପ୍ରତି ଆଶୀର୍ବାଦ ରହିଛି। ଏତିକି, ଆପଣ କୁହନ୍ତୁ।
ମୁଁ କହିବାକଥା ଆମେ ଯୋଉ ଯୁବପିଢି, ଆମେ ତ ଆମ୍ ଯିବା ଦର୍ଶନ କରିବା ଏଇଟା ଠିକ୍ ଅଛି। ତ ଆମେ ଦେଖୁଛେ ଗୋଟେ ଜାଗାରେ ଅଧିକ ସାରା ଗହଳି ଅଛି ସ୍ଵେଚ୍ଛାସେବୀ ସଂଗଠନ ଅଛନ୍ତି, ଯୋଉମାନେ ସାହାଯ୍ୟର ହାତ ବଢାନ୍ତି ତ ଯୋଉ ଲୋକମାନେ ଯାଆନ୍ତି ତାଙ୍କ ପାଇଁ କିଛି ଖାଦ୍ୟ ବା ପାନୀୟର ବ୍ୟବସ୍ଥା କରନ୍ତି, ସେଥୁ ଥାଏ ଯେ ସମସ୍ତ ଯୁବ ସମାଜକୁ ସେମାନେ ଆଗ୍ରହ କରନ୍ତି ଯେ ପ୍ରୋତ୍ସାହନ ଦିଅନ୍ତି ଆପଣ ଅଷ୍ଟ ଯୋଡି ହୁଅନ୍ତୁ ତା ସହ ଲୋକମାନଙ୍କ ପାଇଁ କିଛି ସେବାର ମନୋମତ କରନ୍ତୁ। ତ ଆପଣ ଯଦି ଥରେ ଯିବେ ଯଦି ସେମିତି ଆପଣଙ୍କୁ ସୁଯୋଗ ମିଳେ ଆପଣ ସେଠି କଣ କରିବେ?
ନିଶ୍ଚୟ ନିଶ୍ଚୟ ଭାବେ ସେବା ତ କରିବା ବହୁତ ଭଲ ଭଗବାନଙ୍କ ପ୍ରତି ଯେମିତି ଆମେ କିଛି ଭୋଗ ନେଇକି ଦଉଛେ ଏ ଗରିବ ଲୋକଙ୍କୁ ଯଦି କିଛି ସାହାଯ୍ୟ କରିପାରିବା ତ ବହୁତ୍ ଭଲ। ଗରିବ ବୋଲି ତ ଆମେ କହିପାରିବାନି କିନ୍ତୁ ଯଦି ଅଁ-ଅଁ ଖରାରେ ଯୋଉ, ଯୋଉ ଭଳି ଖରା ବର୍ଷା ହଉଥିବ କିଛି ପଣା ଏଇ ଭୋଗ କୌଣସି ପ୍ରକାର ପ୍ରଭୁଙ୍କ ଦ୍ଵାରା ବଣ୍ଟନ କରାଯାଇ ପାରିବ ବହୁତ୍ ଭଲ ହବ କାହିଁ ନା ଏଇ ଯାତ୍ରା ବହୁତ ବଡ ଯାତ୍ରା ଆଉ ବହୁତ୍ ଭିଡ ହୋଇଥାଏ। ଏଇ ଭିଡରେ କେତେବେଳ ସମୟ କଟିଯାଏ କିଛି ଜଣା ପଡେନି, ତ ଧନୀ ଗରିବ ସମସ୍ତେ ଭୋକିଲା ହୋଇ ଯାଆନ୍ତି, ସେଇ ଟାଇମରେ ତ ନିଶ୍ଚ୍ ତ ଭାବରେ କିଛି ସେବା ତ କରିବା ଜରୁରୀ। ତ ନିଇ ସୁଯୋଗ ମିଳିଲେ ନିଶ୍ଚୟ ଭାବରେ ସମସ୍ତେ କରିବା ଦରକାର, ମୁଁ ମଧ୍ୟ କରିବି।
ତ ଆପଣ ଏଇ ମେସ୍ ଯୁବପିଢି ଯୁବପିଢିଙ୍କୁ ଏଇ ମେସେଜ୍ ଦେବେ ଯେ ଆପଣ ସମସ୍ତେ ଯାଆନ୍ତୁ, ଠାକୁର ଦର୍ଶନ କରିବା ସହ ନିଜ ନିର ଅଁ- ଅଁ ସୁବିଧା ଅନୁସାରେ ଆମେ କେମିତି କେ ସେବା ଲୋକ ଙ୍କୁ ଯୋଗାଇ ପାରିବା ତା ସହ ସ୍ୱେଚ୍ଛାସେବୀ ସଙ୍ଗଠନ ସହ ନିଜେ ଜଡ଼ିତ ହୋଇ ସେବା କରିବା, ସେବାର ମନୋବୃତ୍ତି ସମସ୍ତଙ୍କ ମଧ୍ୟରେ ରହିବା ଦରକାର ଏଇପରି ଆପଣ ନିଜର ମ ମନ୍ତବ୍ୟ ଦେବେ, ରଖୁ ରଖୁଛନ୍ତି ତ ଆପଣଙ୍କୁ ଧନ୍ୟବାଦ କାରଣ ଏମିତିଆ ମନ୍ତବ୍ ବ୍ୟ ରଖିବାଟା ଅଁ-ଅଁ ବହୁତ୍ ଭଲ କାରଣ ସମସ୍ତେ ସମାନ ସମଧ ଧନୀ ଗରିବ ନିର୍ବିଶେଷରେ ସମସ୍ତେ ଗୋଟେ ବୋଲି ଭଗବାନ ବି କୁହନ୍ତି। ତ ଗୋଟେ ଭାଇଚାରା ଗୋଟେ ମାନବିକତାର ପ୍ରତୀକ, ତ ଭଲ ହେଇପାରିବ। ତ ଆମେ ଗଲେ ଏଥର ରଥଯାତ୍ରାରେ ବହୁତ ବି ତା ସହ ଆମେ ମ-ମ ମଜା ବି କରିବା ଠାକୁର ଦର୍ଶନ କରିବା। ତ ଭଲ ଲାଗିବ ଏଥରଗଲେ ଗୋଟେ ଆଧ୍ୟାତ୍ମିକ ଭାବ୍ ମଧ୍ୟରେ ମନ ମଧ୍ୟରେ ସୃଷ୍ଟି ହବ, ଆଉ ଆପଣ ରାତ୍ରି ଭୋଜନ କରସ
ଆନନ୍ଦିତ ହବା, ନୃତ୍ୟ ମଧ୍ୟ ପ୍ରଦର୍ଶନ ହୁଏ, ଦେଖିବା ଦିନଟା କେମିତି କୁଶଳ ମଙ୍ଗଳ ରହିବ ଆଉ ଭଗବାନ ପାଖକୁ ଯାଉଛେ ଆମେ ତ ଭଗବାନୁ ଙ୍କୁ ହିଁ ଡାକିବା ଯେ କେମିତି ଦିନଟା କଟୁ ଏବଂ ଆଗକୁ କେମିତି ଗୋଟେ ଭଲ ମଣିଷ ହବା ତା ହିଁ ଆଶୀର୍ବାଦ ରହିଛି ଜଗାଙ୍କର। ଭଗବାନଙ୍କ ପ୍ରତି ସେ ଆଶୀର୍ବାଦ ଆଉ ଆମ ସେଇ ଡାକରା ଆମେ ପାଖକୁ ଯିବା ସେ ଦିନଟା ଆନନ୍ଦିତ ଭାବରେ ଉଁ ସମୟ କଟେଇବା ଏବଂ ଏଇ ଯାତ୍ରାକୁୁ ଭଲ ଭାବରେ ପାଳନ୍ କରିବା। ଆଉ ଆନନ୍ଦିତ ରହିବା ସମସ୍ତେ ଏଇଟା ତ ଭାଗ୍ୟରେ ଥିଲେ ହିଁ ମିଳେ ଏ ସୁଯୋଗକୁୁ ହାତ ଛଡା କରିବା ଉଚିତ ନୁହେଁ।
ହଁ ଠିକ କଥା କହିଲେ ଆପଣ। ଆଉ ଆପଣଙ୍କର ଏବେ ତ ଭଲ ପ୍ଲାନିଂ ଙ୍କ ଯିବାର ଆମେ। ଆଜି ଖାଇ ସାଇଲେଣି?
ଆଜ୍ଞା ଆଜ୍ଞା ଭୋଜନ ହେଇଗଲାଣି।
ଆଉ ତ ଏବେ ଦେଖନ୍ତୁ ବୋହୁତ୍ ସମୟ ବି ଆଜି ହେଲାଣି ସମୟ ଆସିକି ବୋହୁତ ଲେଟ୍ ବି ହେଇଗଲା ସୁ ହେଲାଣି ଚାଲନ୍ତୁ ଆମେ ଚୁଁ ଦେଖାହବ ଦେଖାହେଲେ କାଲି କଥା ହବା ତ ଏବେ
ଆପଣଙ୍କ ସହିତ କଥା ହେଇକି ବୋହୁତ ଭଲ ଲାଗିଲା ଧନ୍ୟବାଦ।
ଧନ୍ୟବାଦ।